ତ।
କଣ କହୁଛ ହଁ ହଁ ହଁ କଣ କରୁଛ?
ଏଇ କଲେଜରୁ ଆସିଥିଲେ ତ ଶୋଇଛି ଆଉ।
ଉଁ ହୁଁ ହୁଁ।
ତମେ?
ମୁଁ ମୁଁ ଏମିତି ଘରେ ଅଛି ଆଉ।
ଆଚ୍ଛା। ଖାଇ ପିଇ ସୋଇଲଣି? ନାଇଁ ଖରା ବେଳେ ଯାହା ଖାଇଥିଲି ଆଉ ଖାଇନି।
ଉଁ ହୁଁ।
ତମେ?
ହଁ ମୁଁ ଖାଇଥିଲି ଭାତ ଡାଲି ମାଛ। ଆଉ ଦେହ ଭଲ ଅଛି?
ତ ମର?
ହଁ ମୋର ବି ଭଲ ଅଛି।
ଆଚ୍ଛା। ଆଉ ଏବେ କିଛି ଖାଇବନି?
ନାଁ ଏବେ ଆଉ କଣ ଖାଇବି ଭୋକ ନାହିଁ।
କଣ ଖାଇଦଉ ନ।
ନାଁ ଇଚ୍ଛା ନାହିଁ ସନ୍ଧ୍ୟା ବେଳକୁ ଦେଖିବା ଆଉ କଣ ଖାଇବି ଆଉ।
ଓହୋ।
ଆଉ କଣ ଖବର? ଏଇଠି ବସିଛି ଆଉ ଘରେ ତମ କୋଉଠି ପଢୁଛ?
ଆଚ୍ଛା। ମୁଁ ତ ସେଇ କଲେଜ୍ ରୁ ଆସିକି ଷୋଇଛି।
ପଢୁଛ କଣ?
ହଁ ପଢାପଢି ସେମିତି ଚାଲିଛି ଆଉ ତମର?
ହଁ ମୋର ବି, କଣ ହଷ୍ଟେଲରେ ରହୁଛ କି ନାଁ ଘରେ?
ହଷ୍ଟେଲ।
ଓହୋ କଣ ମାନେ ପଢୁଛ କଣ?
ଏଇ ବିଏସି ନର୍ସିଂଙ୍ଗି ଆଉ। ତମ
ମୁଁ ପ୍ଲଥ୍ରୀ କରୁଛି।
ଉଁ।
ଉଁ।
ତାପରେ କଣ କରିବ?
ପ୍ଲଥ୍ରି ତ କରୁଛି ସରୁ ଦେଖିବା ଆଉ କଣ କରିବି ଆଉ।
ଆଚ୍ଛା ଆଚ୍ଛା।
ହୁଁ। ଆଉ ଘରେ ସବୁ ଘର କଥା
ହଁ ଏବେ ଜଷ୍ଟ ହିଁ କଥା ହଉଥିଲେ ଘରେ।
ହଁ କେମିତି ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି ତମ ଘରେ?
ହଁ ଭଲ ଅଛନ୍ତି ସବୁ ଆଉ। ତମେ କେତେ ଜଣ ଭାଇ ଭଉଣୀ?
ଆମ ଘରେ ଆଛା ଆମ ଘରେ ଟି?
ମାନେ ତମ ଘରେ କେତେ ଭାଇ ଭଉଣୀ ଅଛନ୍ତି କିଏ କିଏ ସବୁ ଅଛନ୍ତି?
ଆମ ଘରେ ଜଣେ ଭଉଣୀ ମୋର ବଡ଼ ଭଉଣୀ ଆଉ। ଆଉ ମାମା ବାପା ଆଉ ମୁଁ।
ଉଁ ହୁଁ।
ତମ ଘରେ?
ଆମ ଘରେ ବାପା ମୋ ମାମା ମୋ ଦିଦି ମୋ ଭାଇ।
ଦିଦି ବଡ ନାଁ ସାନ?
ହଁ ମୋ ଦିଦି ବଡ଼ ଆଉ ମୋ ଭାଇ ସାନ।
ଓହୋ।
ହୁଁ।
ମଝିଆ।
ଆଉ ତମ ଦିଦି କଣ କରନ୍ତି?
ହଁ ସେ ପଢ଼େ ପି ଜି।
ଦି ଭଉଣୀ ଆଉ ନା।
ହୁଁ।
ଆ।
ତମେ କଣ ବିଜି ଥିଲ ନା ସେମିତି ବସ୍ତିଥିଲା ଖାଲି?
ହଁ କିଛି ନାହିଁ ବସିଥିଲି ହିଁ। ହୁଁ।
ଦେହ ପା କେମିତି ଅଛି?
ହଁ ଭଲ। ଆଉ ହଷ୍ଟେଲ ରେ ଖାଇବା କେମିତି ହଉଛି?
ହଁ ସେମିତି ତେଲିଆ, ଏତେ ଭଲ ନୁହେଁ।
ହୁଁ। ହଁ ହଁ।
ଆଉ ତମ ଘର ଖାଇବା ତ ବହୁତ ହେଲ୍ଦି ହେଇଥିବ ନା?
ହଁ ଘରେ ତ ସବୁବେଳେ ହେଲ୍ଦି ଖାଇବା ହିଁ ଏତେ ଅଏଲି ନାହିଁ।
ଘର ଖାଇବା ହିଁ ଭଲ।
ତମ ଘର କୁଆଡେ?
ପୁରୀ।
ଆଚ୍ଛା।
ତମର?
ଆମର ଜଗତସିଂହପୁର।
ଓହୋ।
ଆମର ଆଡେ ନା ଲକ୍ଷ୍ମୀ ଯାତ୍ରା ବୋହୁତ୍ ମାନେ ଫେମସ।
ଆଉ ଖାଇବା କଣ ଫେମସ୍?
ଖାଇବା କଣ ଖାଇବା ଏମିତି ଯାହାବି ଖାଇଦ ଏଠି ଏତେଟା ଫେମସ ନାହିଁ।
ଆଚ୍ଛା।
ହୁଁ।
ମୁଁ ଭାବିଲି କିଛି ଫେମସ ଥିବ ଖାଇବା।
ନା। ଆମଆଡେ ତ ଏଇ ମାନେ ପ୍ଲେସ। ଆ ସାରାଳା, ଗୋରଖନାଥ, ଧାନକୁଦ ଆପ ପାରଦୀପ ବୀଚ ଏମିତି ସବୁ ଆଉ।
ତମକୁ କୋଉ ଠାକୁର ଭଲ ଲାଗନ୍ତି?
ମତେ ସାଇବାବା ଭଲ ଲାଗନ୍ତି।
ସାଇ ବାବା
ତାପରେ ହୁଁ ତାପରେ ଜଗନ୍ନାଥ ବି ଭଲ ଲାଗନ୍ତି।
ଆଛା।
ଆପଣଙ୍କୁ?
ମତେ ତ ମୋ ଶିବ।
ଓ ଶିବ ଭକ୍ତ।
ଜଗନ୍ନାଥ ପୁରୀ, ପୁରୀ କେବେ ଆସୁଛ?
ପୁରୀ ମୁଁ ଯାଇଥିଲି ବର୍ଷେ ଉପରେ ହେଇଗଲାଣି ହେଟି ମୁଁ ଯାଇନି ଏଥର ଦେ ହଁ ଯିବାର ଯଦି ଥିବ ଯୋଗ ତାହେଲେ ଯିବି ଆଉ।
ସେଇଆ,
ହୁଁ,
ଜଗନ୍ନାଥ ଯୋଗ କରିକି ହିଁ ଡାକନ୍ତି।
ହୁଁ ଡୋରି ଲାଗିଲେ ହିଁ ଯିବାର ଅଛି।
ସେଇଟା କିନ୍ତୁ ସତରେ ଡୋରି ଲାଗିଲେ ହିଁ ଯାଇହେବ ନହେଲେ ନାହିଁ। ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ,